ହେ
ହଁ ଆପଣଙ୍କ ଭଏସ ସେବେଶୁଭ ଗଲା।
ଆଚ୍ଛା ମତେ ବି ଆପଣଙ୍କ ଭୟସ ଶୁଣା ଯାଉନଥିଲା ଆକଚୁଆଲି ହଁ ହଁ।
ଓହୋ ହଁ। ଗଲା କଣ ହଁ ଏବେ ଶୁଣ ଯାଉଚି ପୁରା କ୍ଲିୟର।
ଆଚ୍ଛା ଠିକ ଅଛି। ହୁଁ କଣ କରୁ
ହୁଁ କଣ କରୁଥିଲେ? ମୁଁ ଏବେ ଜଷ୍ଟ ଖାଇକି ଉଠିଲି, ତାପରେ ଭାବି ବିଲି ଯେ କିଏ ନା ହୁଁ କୁହନ୍ତୁ କୁହନ୍ତୁ କୁହନ୍ତୁ।
ହଁ ମୁଁ ବି ଏ ଏବେ ମାନେ ଖାଇକି ହିଁ ହଁ ହଁ ହଁ ହଁ। କୁହନ୍ତୁ କଣ୍ଟିନ୍ୟୁ କରନ୍ତୁ।
ହଁ ମୁଁ ଖାଲି ଜଷ୍ଟ ଖାଇକି ଆସି ଥିଲି ଭାବୁଥିଲି ଯଦି ହେଲା କାରୟାର ଗୋଟେ କଲ ହେଇଯାଇଥାନ୍ତା ତ ତାହେଲେ ଭଲହେଇଥାନ୍ତା ଆପଣ ତ କଲ୍ କଲେ ତାପରେ ଭାବି କାଲି ହେଲା ସ୍କୁଲ ଅଛି। ସ୍କୁଲରେ
ହଁ।
ହୁଁ ସ୍କୁଲରେ କହୁଚନ୍ତି ସାଲେରୀରେ ଇନକ୍ରିମେଣ୍ଟ କରିବେ ବୋଲି, ସାଲେରୀ ବଢ଼ାଅ ବୋଲି
ହଁ ହଁ।
ମୁଁ ଭାବୁଥିଲି ମୁଁ ହେଲା ଏମିତିରେ ବି କଲେଜରେ ଗୋଟେ ମୁଁ ଆକଚୁଆଲି ରେଭେନ୍ସାରେ ବି ଅଛି।
ଓହୋ। ରେ-ରେଭୁ-ରେଭୁ-ରେଭେନ୍ସା ଟାତ ବହୁତ ରେପୁଟେଡ କଲେଜ।
ହଁ। ଆକଚୁଆଲି ମୋର ରେଭେନ୍ସାରେ ଇଏ ଡିପାର୍ଟମେଣ୍ଟରେ ଅଛି ଜୁଲୋଜି ଡିପାର୍ଟମେଣ୍ଟ ରେ।
ଆଚ୍ଛା ଆପଣଙ୍କୁ ତାହେଲେ ବାୟୋ ଭାରି ଭଲ ଲାଗେ ବୋଧେ ନୁହଁ?
ହଁ ବାୟୋ ବହୁତ ଭଲ ଲାଗେ ମୁଁ ଦିଦି ଠୁ ଶିଖିଚି।
ଆଚ୍ଛା ହଁ ହଁ ତମ ଦିଦି ତ ବାୟୋରେ ପି ଏଚ ଡି କରିଛନ୍ତି।
ହଁ ମୋ ଦିଦି ବାୟୋ ର ଗଭୀରତା ବୁଝେ।
ଆଚ୍ଛା। ହଁ ହଁ ମୁଁ ଜାଣିଚି ସେ ତ ମେନ୍ଲି ଜୁଲୋ ଜିରେ ହିଁ ପି ଏଚ ଡି କରିଛନ୍ତି। ପ୍ରଫେସର ହେବେ ଆଉ କିଛି ଦିନ ଗଲେ ମୁଁ ଜାଣିଛି।
ଆକଚୁଆଲି ସିନା ଜୁଲୋଜିରେ କରିଛି ବି ବଟ ତା ସହିତ ତାକୁ ତାପରେ ତାର ବଟନିରେ ବି ଅ ଛି। ତାର ବଟନି ବି ବହୁତ ନଲେଜ ଅଛି କାହିଁକି ସେହେଲା ଟିକେ ଗଭୀରତା ବୁଝେ ନା ତା ଗଭୀରତା ପସନ୍ଦ।
ହୁଁ ତାକୁ ଟିକେ ଘାସ ଆଉ ଫାସ ସହିତ ଟି ଟିକେ ତାଙ୍କୁ ଟିକେ ଅଲଗା ପ୍ରକାର ଘାସ ମାନଙ୍କ ସହିତ ଟାଇମ ସ୍ପେଣ୍ଡ କରେ ସେ ଗଛ ଙ୍କ ସହିତ।
ହୁଁ।
ହଁ ଆକଚୁଲି ତାର ପୁଣି ହେଲା ପ୍ରାକ୍ଟିକାଲ ମାନେ ତ ଯେତେବେଳେ ଇଏ ଥିଲା ତାର ପ୍ରାକ୍ଟିକାଲ ପାଇଁ ହେଲା ତାଙ୍କର ଆସି ଥିଲା ଗୋଟେ ଜାଗା ଅ ସେଇଟା ଥିଲା ଝାରପଡା ନାଳୀ ଝାର ପଢ ଆ ପ୍ରାକ୍ଟିକଲ ଆସିଥିଲା।
ତମ ଦିଦି ତେ ଭାରି ନାଳ ପ୍ରେମୀ ଆପଣ ଜାଣିଛନ୍ତି କି ନାଇଁ?
ହୁଁ। ଏକ୍ଜାକ୍ଟଲିଚଲି ସମସ୍ତେ କୁହନ୍ତି ମୁଁ ବି କେବେ କେ ଭାବିଛି ଦିଦି ମୋର ଟିକେ ନାଳି ପ୍ରେମୀ ମତେ ନଳୀର ଦେଖିଲେ କିଛି ଡିପ୍ଲି କନେସନ ତାର ବାହାର କରେ ମୁଁ ଜାଣିପାରେନି ପୂବ ମ ଜନ୍ମରୁ କି ଏଇ ଜନ୍ମରୁ ସିଏ ଏତେ ଅଧିକା ପରେ ହେଇଚି ବଟ ଆମେ ବହୁ ଆଶ୍ଚର୍ଯ୍ୟ ଜନକ ହେଇଯାଇଏ। କି ଏମିତି ଜଣ ଗେ ନାଳକୁ ଦେଖି କମ ପାଉଛେ ପ ଦେଖିଲା ବେଳ ସେତ ଗୋଟେ ନଳୀ ପ୍ରେମୀ ଆଉ ଭଲ କଥା ସବଜବ କରୁଚି।
ହଁ ହଁ।
ସିଏ ଆବଜର୍ଭ ଅବଜର୍ବ କରଛି ନା ତାର ଫୋକସ ଇଏ ବଢୁଚି ଆଉ ସେଟ ଜାଣିପାରୁଚ ନାଳୀର କଣ କଣ ଚାଲିଛି ନାଳ ଭିତରେ କୋଉ କୋଉ ଯିବ ଅଛନ୍ତି ଆଉ ତାମାନେ କଣ କଣ କରନ୍ତି କଣ କଣ ଖାଆନ୍ତି ସେଥିପାଇଁ ମୁଁ ଭାବୁଛି ଗୋଟେ ବହୁତ ଭଲ ନାଳୀ ପ୍ରେମୀ ହବ।
ହଁ ଯୋଉ ସେ ଯୋଉ ଛୋଟ ଛୋଟ ଥାଆନ୍ତି ସବୁ ନଳା ଭି ଭିତରେ ସବୁ ପୋକ ହେରକା ସବୁ ତ ସେ ସେଗୁଡା ଦେଖୁଛନ୍ତି। ତାପରେ ମାଇକ୍ରୋ ଅବଜେକ୍ଟ ଗୁଡା ଯାହାବି ମାଇକ୍ରୋସ୍କୋପ ରେ ବି ପକେଇକି ମାନେ ଧର ଆଜି ଏଇଠି ଗୋଟେ କୋଉ ନାଳ ଭଳିଆ ମାନେ ଡ୍ରେନ୍ ଟାଇପ ର ଯାଇଥିବ ତ ସେ ନେଇକି କି ଯାଆନ୍ତି ସେଇଠୁ ଆଣିକି ତ ସେ ସବୁ ଲାବୋରେଟୋରୀରେ ଟେଷ୍ଟ ଫଷ୍ଟ କରନ୍ତି ତାଙ୍କୁ ବେଶୀ ଲବ୍ରରେ ବି ବସିବାକୁ ଭଲ ଲାଗେନି ତାଙ୍କୁ ଆକ୍ଚୁଆଲି ଖୋଲା ଆକାଶ ଯୋଉଠି ନଳା ମାନେ ଯୋଉ ଟିକେ ଟିକେ ସ୍ମେଲ ହୋଉଥିବ। ତ ସେ ସ୍ମେଲ କୁ ସେ ମାନେ ଖା ଖାତିର କରନ୍ତିନି ସେ ସ୍ମେଲ ହଉଥାଉ ପଛେ ସେ କିନ୍ତୁ ମାନେ ମାନେ କାମରେ ହିଁ ସେ ଥାନ୍ତି ତ ସେ ଡାଇରେକ୍ଟ ତାଙ୍କୁ ଆମେ ସବୁବେଳେ ସମସ୍ତେ କହୁଛ କାହିଁକି ସବୁ କରୁଛନ୍ତି। ଆଉ ଆପଣ ତ ଲ୍ୟାବ ରେ ବି କରିପାରିବେ ଲାବୋରେଟୋରୀରେ ମୋରେ ସେ ଶୁଣନ୍ତିନି ତାଙ୍କୁ ନଳାରେ ହିଁ ଭଲ ଲାଗେ। ତ ସେ ସେଇଠୁ ହିଁ ସବୁ ଟେଷ୍ଟ ଫରକା କରନ୍ତି ତ। କନକ୍ଲୁଜନ ଆଜି ଯାଇ ମିଳିନି ବଟ ତାଙ୍କୁ ଭଲ ଲାଗୁଛି ବୋଲି ବୋଧେ ସେ କିଛି କରୁନାହାନ୍ତି ଖାଲି ଦେଖୁଛନ୍ତି। ସେଇ ସ୍ମେଲ କୁ ଟିକେ ଫିଲ୍ କରୁଛନ୍ତି ସେଇଭଳିଆ ଆଉ।
ଆଉ ସେ ଉପର ସେ ଯୋଉ ଟିଚର ଅଛି ସିଏ ହେଲା ପିଲାମାନଙ୍କୁ ଯ ନେଇକି ଯାଇ ପିଲାମାନେ ପଳେଇଛନ୍ତି ସେଠି ବସିଥିବ କାହିଁକି ତାକୁ ସେ ସ୍ମେଲ ସେତି ଅଧିକାଇ ମେଶ୍ମଲାଇଜ ହେଇଯାଏ। ତାକୁ କହିଲଲେ ଏତେ ଭଲ ଲାଗେ ସେ ଉଠି ପାରେନି ତାକୁ ଏତେ ପସନ୍ଦ ସେଗୁରା।
ବହୁତ ଥର ଅନୁଭବ କରିଛି ଆକ୍ଚୁଆଲି
ସେଇଟା ହିଁ ଗୋଟେ କ ମାନେ ମୋ ଦିଦି ହେଲା ଭାବେ ଯେ କିଲା ମାନେ ସେ ସମ୍ଭଓ ସିଏ ହେଲା ଗୋଟେ ନଳୀରୁ ଗୋଟେ ଡିପଲି କନେକ୍ଟେଡ୍ କି କିଏ ଗୋଟେ ନିଜର ଉଁ ଜୀବନ ମୋଟିଭ ପାଇଚି ନା ନାଳୀଠୁ ମାନେ ସେଥିରେ ସିଏ ଭାବିଚି କଲା ସେଇଥିରେଧିକ ଇଏ କନେ ସେ ହେଲା ଜୀବ ନେଲା ଅନ୍ ବିଟେବଲ ସକ୍ସେସ୍ ପାଇ ସେ ବହୁତ ହେଲା ଇଏ ହବ ମାନେ ବହୁତ ଅଧିକ ଗ୍ରୋଥ କରିବ।
ହଁ ଏଇଟା ହୁଏ ଆକ୍ଚୁଆଲି ତ ସିଏ ବୋଧେ, ବୋଧେ ସେ ତାଙ୍କର ପୂର୍ବ ଜନ୍ମ ଯୋଉ ଥିଲେ ତାଙ୍କର ବୋଧେ ନଳା ସହିତ କିଛି ଡିପ୍ କନେକ୍ସନ ଅଛି। କି କଣ? ସେଥିପାଇଁ ତାଙ୍କୁ ସେଇଟା ଟିକେ ବେଶୀ ଭଲ ଲାଗେ, ଆଚୁଲି
ହଁ ସେଇଟା ବି ଏମତି ହୁଏ, କିଛି କିଛିଟା ଲୋକଙ୍କର କିଛିଟା କିଛିଟା ଲୋକ ମାନଙ୍କର ଏମିତି ନଳ ଭ ଭିତରେ ପ୍ରେମ ଥାଏ, ଯେମିତି ଗୋଟେ ମୋର ଦିଦି ଆଉ ଗୋଟେ ହେଲା ଗୋଟେ ମୁଁ ଜଣଙ୍କୁ ଜାଣିଛି ସିଏ ହେଲା, ସିଏ ସେମିତି ହେଲା ସିଏ ବି ସେମିତି ନଳା ପ୍ରେମୀ, ଆକ୍ଚୁଆଲି ସିଏ ଆଉ ମୋର ଦିଦି ହେଲା ବହୁତ ଭଲ ସାଙ୍ଗ ସିଏ ଅ ତାଙ୍କ ନାଁ ହଉଛି ତାଙ୍କ ନାଁ ହଉଛି ଦେବସ୍ମିତା, ସିଏ ହେଲା ସିଏ ହେଲା ତାଙ୍କ ସହିତ ନଳା କୁ ମିଶିକି ଯାଆନ୍ତେ।
ହଁ ଆଚୁଅଲି ମୁଁ ମାନେ, ମୁଁ ବି ଦେଖିଛି, ଦେବସ୍ମିତା ର ଆଉ ତୋ ଦିଦି ର ମାନେ ତାଙ୍କର ଭାରି ଭଲ ସମ୍ପର୍କ ମାନେ ପୁରା ଏକ ଆମେ ଦେହାନ୍ତ ତ ଗୋଉ ମାନେ, ସେମାନେ ପୁରା କଣ ପୁରା ମେଢ ଫରି ଚଦର
ହୁଁ ଏ ସୋଲ୍ ମେଟ୍, ସୋଲ୍ ମେଟ୍
ସଲ୍ ମେଟ୍, ଏକ୍ ଯାମେନ୍
ସୋଲ୍ ମେଟ୍ ହେଇଗଲା, ହୋଲ୍ ମେଟ୍ ହେଇଗଲାତ ଜେଣ୍ଡେ ରିଏସ୍ ସେବ୍ ହେଇଯାଉଛି। ମାନେ ସିଏ ହେଲା ଜୁପିଟର ପୁ ଯିଦି ମୁଁନି କରିପାରୁନି।
ହଁ ସେଇଥିପାଇଁ, ଦେବମ ଦେ ହଁ ହଁ ମାନେ କଣ କହିଲେ ହଉଛି ତାଙ୍କର ଆଚୁଅଲି ଯୋଡିଟା ହିଁ ସେଇଭଳିଆ, ମାନେଆ ଆଜି କାଲି ବି ଏମିତି ଥାଆନ୍ତି ନା, ମତେ ଲାଗୁଛି ତମ ଦିଦିଙ୍କୁ ଆଉ କେ ପସନ୍ଦ ବି ଆସିବେନି, ଏବେ ବି ଦୁତି ଚା ଯଉ ଦୋଉଡନ୍ତି ଜାଣିଥିବେ ତମେ ଆପଣ ତାଙ୍କୁ ତ ସେ ସିଏ ଯୋଉ ଭଳି ମାନେ ଗୋଟେ, ସିଏ ଗୋଟେ ଗଲ ହେଇକି, ତାଙ୍କୁ ଗୋଟେ ପାର୍ଟନର ଚୁଜ୍ କରିଥିଲେ ଗର୍ଲ, ମତେ ଲାଗୁଛି ତମ ଦିଦି ବୋଧେ ସିଏ ବୋଧେ ତାଙ୍କର ଦେବସ୍ମିତା କ ତାଙ୍କ ପାର୍ଟନର ବୋଲି ଭାବି ଦେଇଛନ୍ତି ଏମିତି ହୁଏ। ତ ଆଜିକାଲି ତ ସବୁ ବ ଏମିତି ନୁହ କି ଯେ ପାର୍ଟନର ଯିଏ ତମର ଯିଏ ମେଲ ଯଦି ତମେ ଥିବ ଫିମେଲ ହେଇଥିବ। ସେମିତି ନାହିଁ ଆଜିକାଲି ପୁଅ ପୁଅକୁ ପୁଅ ପୁଅ ବି ପାର୍ଟନର ହଉଛନ୍ତି ଝିଅ ଝିଅ ବି ହଉଛନ୍ତି, ତ ତମ ଦିଦି ସେଇଭଳିଆ ଯେ ତାଙ୍କର ଦେବାସ୍ମିତାଙ୍କ ସହିତ ଭାରି ଭଲ ସମ୍ପର୍କ ତ
ହଁ ସେ ଦିଦେ ତାଙ୍କ ସହ ଖୁସି ରହୁଛି, ମୁଁ ଦିଦି ଭିତରେ ସେ ଖୁସି ଟା ଦେଖିପାରୁଛି ତାଙ୍କ ସହିତ ଯ ଖ ନମେ ମତେ ନିଜକୁ ଭଲ ଲାଗୁ ତାଙ୍କ ସହିତ ସେଇ ଖୁସି ଦେଖିକି ମାନେ ଯେଉ ପିଟର ରୁ ସେମାନେ ହେଲେ ଏତେ ଭଲ ସାଙ୍ଗ। ହେଇଗଲେ, ତମର ସାଙ୍ଗଠୁ ହ ରିସ୍ତା ରିସ୍ତା ଭିତରେ ଗଭୀରତା। ଆସିଲା ମୁଁ ତା କହିଥିଲି, ମୋ ଦିଦି ଗଭୀରତା ପ୍ରେମୀ। ସେଇ ହିସାବରେ, ତାପରେ ହେଲା ମୋ ନିଜର ଏମତି ବୃଦ୍ତି ହେଲା ଆଉ ସିଏ ହେଲା। ସାଙ୍ଗରୁ ବଢିଗଲା।
ହଁ ଏମତି ହୁଏ ଆଉ ଓ ଯେତେ ହେଲେ ବି ଦିଜଣ ଯାକ ଗୋଟେ ଗୋଟିଏ ନଳାରେ କାମ କରୁଛନ୍ତି ନା ତାଙ୍କୁ ବି ମାନେ ସେମାନେ କହିବେ ଯଦି ତମ ଦିଦି କହିବେ ଆଜି ଏଇ ନଳାରେ ଯଦି ଯି, ମାନେ ଧର ଗୋଟେ କଲୋନୀ ଇନଳାରେ କାମ କରିବେ। ତ ସେ ଦେବସ୍ମୀତାବି ଆସିକି ସେଇଠି ହିଁ କାମ କରନ୍ତି, ତ ସେମାନେ ଗୋଟଏ ଏକା ସାଙ୍ଗେ ବେଳେ ବେଳେ ତାଙ୍କୁ ମାନେ ସେ ସେ ନଳା ସହିତ ଏତେ ଇଏ ଯେ, ସେ ମାନେ ସେଇଠି ନଳା ପାଖରେ ଖାଇବା ପିଇବା କରନ୍ତି ଆଉ ବେଳେ ବେଳେ ପାଣି ଫା ପାଣି ଦରକାର ହେଲେ ସେଇଠୁ ବି ହିଁ ପିଇ ଦିଅନ୍ତି।
ଚଡି କରିଚନା ସେ ଯାଚନା ତାଙ୍କର ହେଲ୍ ପେଟି ଫେସ୍ କଣ
ହଁ ଏଇଟା ହୁଏ ଆଚୋଲି ଏଇଟା ଭ ଭଲ ଏଇଟା ଖରାପ ନୁହଁ।
ହୁଁ ସେଇ ଏଇଟା ଯମା ଖରାବ ନୁହଁ
ହଁ ଆଉ ଆପଣ ମାନେ ଶୋଇବେ କେତେବେଳେ
ମୁଁ ଜଣିନି ମୁଁ ତିନିଟା ଚାରିଟା ଭିତରେ ଶୋଇପଡିବି ନା ଦିଟା ଭିତରେ ଶୋଇ ପଡିବି କାଲି ସ୍କୁଲ ଅଛି।
ଆଚ୍ଛା ଆପଣଙ୍କର ସ୍କୁଲ କେତେବେଳେ ରହୁଛି?
ମୋର ସ୍କୁଲ୍ ସକାଳ ସାଢେ ଆଠ ର ସ୍କୁଲ୍ ରେ କାଲି ଗୋଟେ ଏକ୍ସମ୍ ଅଛି।
ଓ ହୋ। ଓହୋ ହଉ ତାହଲେ ହଁ କୁହନ୍ତୁ?
ଆଚୁଆଲି ଆମ ସ୍କୁଲ ଦି ଦିନ ହେଲାଣି ଖୋଲିଲାଣି ଦି ଦିନ ହେଲାଣି ଯୋଉ ଖୋଲିଛି ସେଇଥିରେ ବି ଆଜି ଆମ ଟେଷ୍ଟେ ଷ୍ଅଟେ ହେଇଗଲା ଦି ଦିନର ପାଠର।
ଓହୋ ଆପଣ ଦ ତାହେଲେ କୋଶିନ ବନଉଥିବେ ସ୍କୁଲରେ ନୁହଁ? ତମର ପ୍ରିନ୍ସିପାଲଙ୍କ ଅର୍ଡର ଥିବ ତ ଏକ୍ଜାମ ଦବାକୁ
ହୁଁ ଫାଟାଇମିରେ କୋଉ ଚି ଗୋଟେ ଆମର ହେଡ କଟର ରୁ ଆସେ।
ଆଜ୍ଞା ହଁ ହଁ। ଆଉ ଆମର ତ ଦଶଟା ବେଳିଆ କଲେଜ ତ ଆପଣ ମୋଠୁ ଆଚ ବୟସରେ ବହୁତ ବଡ ହେବେ ନା?
ହଁ ଆପଣ ତୁ ତିନି ବର୍ଷ ବଡ ମୁଁ।
ଆଚଛା ହଁ ତ ମୋର ବି କମ୍ପ୍ଲିଟ ହେଇଯିବ ଆଉ ମାନେ ଏଇଟା ତ ମୋର ପିଜି ଲାଷ୍ଟ ଇୟର ପିଜିର ତାପରେର ମୋର କପ୍ଲିଟ୍ ହେଇଗଲା ପରେ ଦେନ୍ ତାପରେ କେଉଁଠି ଗୋଟେ ଜବ୍ ଲାଗିବ। ଆପଣ ତ ଟିଚର ଲୋକ ଟିଚର ଗୋଟେ ସବୁଠୁ ଭଲ ଚାକିରିୀ। ଟିଚର କେତେ କେତେ ପିଲା ମାନଙ୍କର ଭବିଷ୍ୟତ ଆପଣ ଗଢନ୍ତି। ମାନେ ଆପଣଙ୍କ ଉପରେ କେତେ କେତେ ମାନେ ପିଲାଙ୍କର ଭବିଷ୍ୟତ ନିର୍ଭର କରେ ତ ମାନେ ସେମାନେ ଆପଣଙ୍କର ମାନେ ଏତେ ହଉ ହଉ ଆପଣ ରଖିଦିଅନ୍ତୁ ମାନେ ମୁ ରଖିଦଉଛି ହେଲା।
ହଁ ହଁ।